ହ୍ୟାଲୋ।
ହ୍ୟାଲୋ।
ନମସ୍କାର ଭାଇ।
ହଁ ନମସ୍କାର। ଆଉ ଆଜି କଣ କରୁଛୁ? କେମିତି ଅଛୁ?
କେମିତି ମନେ ପଡ଼ିଲା?
ଆଚ୍ଛା। ହଁ ଆଜି ଗୋଟେ କାମ କରିବା ଆଜି ଗୋଟେ ବିଷୟ ଉପରେ ଆମେ ଆଲୋଚନା କରିବା ଯୋଉଟା କି ହଉଛି ଆମର ଓଡିଶାର ଇତିହାସ ଠିକ ଅଛି ଯୋଉଟା ଆମର ଓଡିଶା କେବଳ ଏକ ତ ରାଜ୍ୟ ନୁହେଁ ନା ତ ଏହା ଭାରତରେ ଏକ ଗୌରବମୟ ଐତି ଐ ଐତିହର ପ୍ରତୀକ ଏଇଟା ବି ତୁ ଜାଣୁ। ତ ତେବେ ଆସେ ଆମେ ଏଇ ଇତିହାସ ସମ୍ପର୍କରେ
ସାର୍ ଧନ୍ୟବାଦ ପ୍ରାଚୀନ କାଳରେ ତ ଓଡ଼ିଶାକୁ କଳିଙ୍ଗ, ଉ ଉତ୍କଳ ଓ ଓଦ୍ର ନାମରେ ଜଣାଯାଉଥିଲା। ସମୁଦ୍ର ବାଣିଜ୍ୟ, ସଂସ୍କୃତି ଏବଂ ବୀରତ୍ଵ ପାଇଁ କଳିଙ୍ଗ ସମଗ୍ର ଭାରତରେ ପ୍ରସିଦ୍ଧ ଥିଲା କଳିଙ୍ଗର ତ ନାବିକମାନେ ମଧ୍ୟ ମଧ୍ୟ ଜାଭା, ସୁମିତ୍ରା, ବାଲି, ଶ୍ରୀ ମଲଙ୍କା ପର୍ଯ୍ୟନ୍ତ ବାଣିଜ୍ୟ କରୁଥିଲେ।